ତୋ।
ନା କହ।
ହୁଁ। ତାଙ୍କୁ କହିଛି ମୁଁ ତାଙ୍କୁ କହିଛି ମୁ ଯାହାକୁ କହିଛି ସେ ତ ତାଙ୍କର ଟିଭି ଟା ନେଉନାହାନ୍ତି।
ହୁଁ।
ସିଏତ ଏବେ ଆସିବେନି ଡିସେମ୍ବର ରେ ଆସିବେ।
ହୁଁ।
ମୁଁ କହିଛି ଆଙ୍କୁ ଭାଇଙ୍କ ଟିଭିି ଟା ନେଇ ଆସିବ ବୋଲି ଭାଇ ଗୋଟେ ଆରକେ ରୁମ୍ ନେବେ। ଆର୍ କେ ରୁମ ରୁ କଣ ସେୟାରିଂ। ଆଉ କାହା ସହିତ ରହିଲେ ଟିଭି ଟେ ବି ହବନି ମତେ କଲେ ୱାଇଫାଇ ନବ କି ମୁଁ କହିଲି ନାଇଁ ୱାଇଫାଇ କଣ ପାଇଁ ନେବି ମାସ୍‌ ବର୍ଷକୁ ବାରଶହ ଟଙ୍କା ଖର୍ଚ୍ଚ କରିବି ଟିଭି ଟା ନେଇ ଆସିକି ସେଟଅଫ୍ ବକ୍ସ ଗୋଟେ ଲଗେଇଦେଲେ ଡିସ୍ ଟିଭିର କି ଆ ଏୟାରଟେଲ ର ଆରାମସେ ତ ବସିକି ଦେଖିପାରିବେ। ଟାଇମ୍‌ ଟା ତ ପାସ୍ ହେଇଯିବ।
ହୁଁ ହୁଁ ଯାହାଦବ।
ସିଏ କରଉଛି ଯେ ସେ ଦେବନି କୁଣ୍ଠଉଛି ଦେଖିଆ ଭାଇ ଦେଇଦେବେ ସିଏ କଥା ଜାଣେନି।
ସେ ବିଲ୍ କୁଲ୍ ବି ଆଉ ରହିବନି ଏଇଠି।
ଆସିବେ ଡିସେମ୍ବର ରେ ଆସିବେ।
ଏ ଭଲ ବିରିୟାନୀ ବନାଏ ନା।
ହୁଁ।
ଶିଖିଲଣି କି ତା ଠୁ ଶିଖିନ।
ନାଇଁ ଏ ଶିଖଉ ନାହାନ୍ତି ମୁଁ ସେଦିନ ଗଲା ବେଳକୁ ସେ ବିରିୟାନୀ ବନେଇ ଦେଇଥିଲେ। କିଏ ଜାଣି ତ କେଏ ଜାଣି ଶିଖୋଉ ନାହାନ୍ତି ତ। ହୁଁ।
ଭଲ ଆଉ ନ ଶିଖେଇଲେ ବି ଭଲ ଶିଖେଇଲେ ବି ଭଲ।
ନ ଶିଖାନ୍ତୁ ମା ମୁଁ ମୋ ବୋଉଠୁ ଶିଖିବି ଏଥରକ ଗଲେ।
କାଲି ତୁ ହସ୍ପିଟାଲ ଯାଇଥିଲୁ କଣ ହେଲା। କାଲି ଯୋ ହସ୍ପିଟାଲ ଯାଇଥିଲୁ କଣ ହେଲା।
କ୍କିନ୍‌ ଅଛି। କ୍ଲିନ୍ ଅଛି।
କ୍ଲିନ୍ ଅଛି।
ହୁଁ ଆରେ ଏତେ କମ୍ ଦିନେ କୁଆଡୁ ହବ। ନା ଟିକେ ଟିକେ ଟିକେ ଟିକେ ହଉଛି।
ଯଦି କ୍ଲିୟର ଅଛି ତ କାହା ପାଇଁ ହବ ହବାର ହବା କଥା କହୁନ।
ହବ ହବ ମୋର ହଉଛି ଟିକେ।
ହଁ ସମସ୍ତଙ୍କ ଶରୀର ବି ସମାନ ନୁହ ନା।
ହଁ। ଓ ହଁ।
ହଉ ରହୁରୁ କଣ ହ
ଶୁଭୁନି?
ତ ଅଜା ଘର କୁଆଡେ?
କହ ମୋ ଅଜା ଘର ବା ଖଲିଗଡ଼ି ଜାଣିଛୁ ଖଲିଗଡ ଆଗକୁ
ଖୋଲିଗୋଟ ମୋ ଅଜା ଘର ମୁଁ ଜାଣିନି ଥାଉ।
ପୁରସତମପୁରୁ।
ତା ଠୁ ଆଗକୁ କୁଆଡେ?
ପୁରୁଷତ୍ତମପୁରୁ
ସାପୁଡ଼ା କାହା ଘର? ଯୋଉ ସାଙ୍ଗପଡା କହୁଥିଲୁ କାହା ଘର?
ଆରେ ଆଙ୍କୁଡ଼ା ଆରେ ଆଙ୍କୁଡାରେ ଅଜା ଆଈ ରହୁଥିଲେ।
ହଁ।
ମନ୍ଦିରରେ ରହୁଥିଲେ ଏବେ ଗାଁ କୁ ପଳେଇଲେଣି ହଁ।
ହୁଁ ହୁଁ। ମୁଁ ବାହାଘର ପରେ ପୁରୀ କେତେଥର ଯାଇଛୁ?
ଦି ତିନି ଥର।
କଣ?
ତିନିଥର ତିନିଥର ତୁ?
ମୁଁ ବାହାଘର ପରେ ମୋ ସ୍ୱାମୀ ସହିତ ଥରେ ଯାଇଥିଲି। ସେଟା ଫେରିକି ଥ ଦୁଇ ଥର ଯାଇଥିଲି ଥରେ ସିଂଗ ଦ୍ୱାର ପାଖରୁ ଫେରିକି ଆସିଲି।
କଣ ପାଇଁ?
ଆ ମ ସେଇଠି ମୁହଁ ଫୁଲା ବାହାରିଲା।
ଓହୋ।
ଆଉ ଥରେ ଗୁଣ୍ଡିଚା ମନ୍ଦିର ପାଖରୁ ଫେରିକି ଆସି
ଏ ଭଗବାନ୍।
ଇଛା ଶକ୍ତି ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ ଇଛା ଶକ୍ତି ତ ନଥିବ ଆଉ କୁଆଡେ ଯିବ।
ଇଚ୍ଛା ଶକ୍ତି ନୁହଁ ତାର ଡୋରି ଲାଗିଲେ ହିଁ ସେମାନେ ଯାଇ ତୁ ଆପେ ତା ଡୋରି ନାହିଁ ବୋଲି ତୁ ସିଂହଦାର ପାଖରୁ ସିଂହ ଦାର ପାଖରେ ଯାଇକି ଫେରିକି ଆସୁଛୁ ମାନେ ଆମେ ଯାଇଥିଲୁ ଅ ଗୋଟେ ଥର ରାତି ନଅଟାରେ ଯାଇକି ପହଞ୍ଚିଲୁ। ସାଢେ ଦଶଟାରୁ ପୁରା ଖୁଲା ଦର୍ଶନ କଲୁ ଏଗାରଟାରେ ଏ ସାଢେ ଏଗାରଟାରେ ପହଡ ପଡିବ। ପୁରା ଖୋଲା ଦର୍ଶନ ପାଖରୁ ଅଭଡ଼ା ନେଇକି ରୁମକୁୁ ଯାଇଥିଲୁ।
ଅଭଡ଼ା ରୁମ୍ ନେଇଥିଲ?
ହଁ ପଛପଟେ ଦକ୍ଷିଣ ଦ୍ୱାର ପାଖେରେ। ନଣଦ ତ ଫାଷ୍ଟ ଟାଇମ୍ ଯାଇଥିଲା।
ଏବେ ଯେବେ ମାନେ ଏବେ ଯୋଉ ମଝିରେ ମୁଁ ପଡିଥିଲି ନଭେମ୍ବରରେ ସ୍ପାଇନାଲ୍କଡ ହେଇକି। ସେତେବେଳେ ଯାଇଥିଲି ଏବେ ଗଲେ ଯିବି ଆଉଥରେ। ଇଏ ମୁଁ ଖାଲି ଆଉ କେ ନୁହଁ
ହୁଁ।
ଏଥର ଗଲେ ଖଟଗା ଆଡେ ମାନସିକ ଅଛି କଣ କହିଲୁ?
ବରାଳ ବାଲଙ୍ଗେଶ୍ଵର ଯାଇଥିଲୁ ପରା?
ବରାଳ ବାଲୁଙ୍କେଶ୍ୱର ଯିବି କହିଲି ଗଲିନି। ଯାଇ ହେଲାନି।
ଭାଇଙ୍କର ଗୋଟେ ଜେଣ୍ଟ ଆସି ଯାଇଥିଲା ଏବେ ବରାଳ ବାଲିଙ୍କଶ୍ବର।
ଓହଁ ହଁ।
ସବୁତ ସେମାନେ ହାଇଲାଇଟ କରଉଚନ୍ତିନା ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କରିକି ସମସ୍ତେ ଜାଣୁଚ ଏଥିଲା ସେମାନେ ଆସିଚନ୍ତି ଏବେ ଆଉ।
ଯିବେ।
ଯାଇକି ଆସି ସାରିଲେଣି ଛଅ ସାତ ତାରିଖରେ ନା କଣ।
ତୁ ଯାଇନୁ?
ହଁ।
ଯାଇଥିଲୁ।
ହେ
ପାଣି ପାଣି ଢ଼ଳା ଢ଼ଳି କଲଯେ କେତେ ନେଲା?
ସେଇଟା ଛାଡ଼େ। ନିତୁବି ଯାଇଥିଲା।
ତମ ସହିତ?
ନାହିଁ
ଓହୋ ନା ମୁଁ ଯାଇନି।
ଏ ଆଉ ସାଙ୍ଗ ମାନଙ୍କ ସହିତ ହୁଁ।
ଆ ସେ ସାଗର ଭାଇ ସଯିତ ଯାଇଥିଲା। ଆମର କାଲି ଜଣେ ଭାଇ ମରିଗଲେ ମରିଗଲେ ଇନ୍ ଦ ସେନ୍ସ ମାରିଦେଲେକି ମରିଗଲେ ମୁଁ ଜାଣି ପନି କିନ୍ତୁ ରୋଡ଼ ମୁଣ୍ଡରେ ପଶି ଆରୁ ପଟେ ବାହାରିଚି।
ତ ଦେଖା ହବନି ଆଉ କିଏ ବୁ ବୁଲି ପକେଇବ ଆଯଉ କହୁଚୁଲୋତୁ ଶ୍ୱେତା ନମ୍ବର ରଖିଚୁକି ନାଇଁ ତୁ?
ହୁଁ ଅଛି କିନ୍ତୁ ତାସହିତ କେବେ ଠାରୁ କଥା ହେଇନି।
ସେଆଜି ତାସାଙ୍ଗର ଷ୍ଟାଟସ୍ ଦେଇଚି।
ସ୍ମୃତିର ଜନ୍ମଦିନ?
ହଁ ତୁ ତୁ ଦେଖିଚୁନା ସେଥିପାଇଁ କହିଲୁ?
ନାଇଁ ମୁଁ ଦେଖିନି ତାସାଙ୍ଗ ମାନେ ସେସ୍ମୃତିହିଁ ହେଇଥିବ।
ହଁ ତ ସେସ୍ମୃତିର ଦିଏ ଆଉ ସେ ଆଉ ଗୋଟେ ସେପୁଅଟା ନା କଣଲୋ?
ଆଉ ସେ ପୁଅଟାନା ମୁ ଜାଣିନି କାଇଁ ମତେ କାଇଁ କିଛି ସୋ କରୁନି ଶୋ କରୁନି।
ତୁ ତାନମ୍ବର ରଖନଥିବୁ ସେତ ନମ୍ବର ନ ରଖିନଥିବ। ଯେ ଶ୍ଵେତାର ମୋର କଥା ହଉକି ନହଉ। ଶୁଣ ଶ୍ଵେତର ମୋର କଥା ହଉକି ନହଉ ସେ ମୋ ଜନ୍ମଦିନରେ ମତେ ଟିକେ ଉଇସ୍୍ କରିଥିବ ମୁଁ ତା ଜନ୍ମଦିନରେ ତାକୁ ଗୋଟେ ଉଇସ୍ କରିଥିବି ବାସ୍ ଏତିକି ଆମ ଦିଜଣଙ୍କର ଅଛି
ଯାହା ହଉ।
ସେମନ ରଖିଚିନା ସେମନ ରଖି ଚି ମୁମନେ ରଖିଚି ତାର କାହିଁକିନା ଦି ତିନି ଦିନ ର ଫରକ୍ ଅଛି ଦିଇ ଜଣଙ୍କ ଜନ୍ମଦିନରେ
ହୁଁ ହୁଁ ହୁଁ। ତା ବାବା ଗଲା ପରଠୁ ମୁଁ ଆଉ କଥା ହେଇନି ତାସହିତ।
ଏକୁଟିଆ ହେଇଯାଉଚି ସେଘର କଥା ବୁଝିବ ପୁଣି କାମ କରୁଚି
ହୁଁ ତା ବାବାଙ୍କ ଚ୍ୟାମ୍ବର୍ ଟା ଦେଖୁଚି।
କାହା ପାଖକୁ ଗୋଟେ ଯାଉଚି ଦେଖୁନି ସେ କାହା ପାଖକୁ ଗୋଡେ ଯାଉଚି କଉ ଗୋଟେ
ତା ବାବାଙ୍କ ସାଙ୍ଗ ଖୋର୍ଦ୍ଧାରେ ହିଁ
ହଉ କରୁ ସେ ବାହା ହବ କେବେ କିଲୋ?
ସେ କେବେ ବାହା ହବ?
କେଜାଣି ଲ ତା ସାଙ୍ଗ ସ୍ମୃତି ତ ବାହା ହେଇ ଗଲାଣି ସିଏ ଗୋଟିଏ ଅଛି ତାର ସବୁ ସବୁ ସାଙ୍ଗ ନାଇଁ ମିିତୁ ବାହା ହେଇନି। ସ୍ମୃତି ବା ହେଇଗଲା ଝୁନା ବାହା ହେଇଗଲା ତା ହଜବେଣ୍ଟ୍ ମରିଗଲା ଡିଭୋର୍ସ ହେଇଗଲା ମାନେ ଡିଭୋର୍ସ ୱାନ୍ ଇୟର ଟେରେ ତା ହଜବେଣ୍ଟ୍ ମରିଗଲା ଆକ୍ସିଡେଣ୍ଟ୍ ରେ। ଆଉ ମିିତୁ ଇଏ ରହିଲେ ବିବୁ ବାହାରିଗଲା। ପାଟିରୁ ବାହାରିଗଲା। ଆକ୍ସିଡେଣ୍ଟ୍ ରେ ଡେଥ୍ ହେଇଗଲା ମାନେ ସେବେଠୁ ସେ ବାଇୟାଣିକ ଭଳିଆ ହଉଚି ପୁରା ପଥର ଯଉ କହନ୍ତି। ଛଅ ବର୍ଷର ଭଲ ପାଇବା ଦେନ୍ ଭାଇଙ୍କର ଡେଥ୍ ହେଇଗଲା।
ବାହାହବ ସେ କେମିତିଆ ଖୋଜୁଚି କେଜାଣି ଭଗବାନଙ୍କୁ ହିଁ ଜଣା।
କଣ କହିଲୁ ସେତା
ହଁ କେମିତିଆ ଖୋଜୁଚି ଭଲଟେ ମିଳୁ କାଇଁକିନା ଗୋଟିଏ ବୁଲି ଝିଅ ଆଗକୁ ପଛକୁ କେହି ନାହିଁ
ହଇରାଣ୍ ବି ବହୁତ ହେଲାଣି ତା ଲାଇଫ୍ ରେ ଖୁସିରେ ରହିବା ଦରକାର୍ ସିଏ।
ସମସ୍ତେ ଖୁସିରେ ରହିବା ଦରକାର ସିଏ ବୋଲି ନୁହଁ ସବୁ ଝିଅ ସବୁ ପୁଅ ସମସ୍ତେ ଖୁସିରେ ରହିବା କଥା।
ହୁଁ। ଆମ ଭଳିଆ ନ ପଡୁ।
ନାହିଁ ଆମେ ମାନେ ବି ଠିକ୍ ଅଛେ କିଛି ଅସୁବିଧା ନାହିଁ। କଣ ଖରାପ୍ ଅଛି? ସ୍ବାମୀ ମାନେ ତ ଭଲ ପରିବାର ବି ଭଲ ଆଉ ସମ- ପରିବାର ଅଛି ମାନେ ସମସ୍ତଙ୍କୁ ପରିବାରରେ ଝଗଡା ଅଛି।
ହୁଁ।
କହୁ ନାହାନ୍ତି ତ
କ।
ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି।
ଓ ହୋ କେତେ ଶିଖି ଗଲୁଣି ଲ ଓଡିଆ ଢଗ।
ମୁଁ ସେଇଟା ଆରମ୍ଭରୁ ଶିଖିଚି ଆରମ୍ଭରୁ ତୁ ମତେ ଲୋକବାଣୀ, ରୂଢି ଶୁଣୁ ମତେ ତୁ ଲୋକବାଣୀ ରୂଢିରେ ପାରିବୁନି।
ଯା। ମୋର ଯଉ ଜାଆଁଳ ସାଙ୍ଗ ଦିଟା ଥିଲା ସୀତା ଗୀତା ସୀତା ର ଗୋଟେ ଝିଅ ଟେ ହେଇଥିଲା ଗୀତା ର ବି ଗୋଟେ ଝିଅଟେ ହେଲା।
ଭଲରେ ଝିଅ ମାନେ ଭଲ।
ଉଣେଇଶ୍ ତାରିଖ୍ ରେ ଜନ୍ମ ହେଲା ଆଉ। ନାଇଁ ଫାଦର୍ସ ଡେ ଦିନ ଏକୋଇଶ୍ ତାରିଖ୍ ରେ। ଅ ହଉ ଛେଳି ରଖୁଚି।
ହଁ -ହଁ।